ହ୍ୟାଲୋ ହଁ କଣ କରୁଛ
ହ ମୁଁ ଏଇ ଛାତ ଉପରେ ବସିଥିଲି ଆଉ ତମେ କଣ କରୁଛ
ହଁ ମୁଁ ବି ଏଇଠି ବସିଛି ମାନେ ବର୍ଷା ଉଠେଇଲା କିନ୍ତୁ କିଛି ବର୍ଷା ହେଲାନି ଗୋଟେ ଦି ତିନି ଡ୍ରପ ପକେଇଥିବ କି ନାଇଁ ଛାଡିଗଲା।
ପକେଇଲା ମୁଁ ଭାବିଲି ସତର ହବ ବୋଲି ମୁଁ ଭାବିଲି ତଳୁକୁ ଯିଵିଭାରୀ ମୁଁ କହିଲି ନହିଁ ସଟା ବର୍ଷା ତ ଟିକେ ଓଧା ହେଇଛି ଦେଖିଲା ବେଳୁ ବର୍ଷା ଛାଡିଗଲା।
ଏତେ ଗରମ ହଉଛି ସଟରେ ବର୍ଷାରେ ଭିଜିବା ଇଛା
ହଁ ମସ୍ତଲାଗେ ମାନେ ତମ ବି ବିଶ୍ୱାସ କରିବନି ଆମ ଛାତ ଏତେ ଗରମ ଦେଲା ଯେତିକି ପାଣି ପନ୍ନ ଦେଲା ସବୁ ତକରେ ଇଏ ହେଇଗଲା ପୁଣି ଆହୁରି ବହୁତ ଛାତ ଗରମ ହେଇଗଲା
ହଁ ମାନେ ଏତେ ଗରମ ଯେ ମାନେ ଏମିତି ଯୋଉ ଟିକେ ଟିକେ ବର୍ଷା ପକଉଛି ଅଧା ଅଧୁଆ ତ ମାନେ ଏମିତି ରୋଡ ଗୁଡାକ ବି ସେ ପୁରା ଶୋକ ଦଉଛି ଜଣା ପଡୁନି ବର୍ଷା ହେଇଛି କି ନ ହେଇଛି ପୁରା
ହଁ ବା ଆମ ଛାତ ଉପୁରେ ଟୋଟାଲି ଓଦା ନାହିଁ ମାନେ ସାଙ୍ଗେ ବ ବର୍ଷା ପକଉଛି ଟିକେ ଓଦାବା କଥା ନୁହଁ ତ ପକଉଛି ତ ସୋ କରି ଯାଉଛି ପୁରା କୁହନି ଗରମ ଏତେ। ଯୋଉ ହ୍ବାଇଟ୍ ଚୁନ ବି ଲ ଗଉ ନାହାନ୍ତି ଯେ ଆମ୍
ଥଣ୍ଡା ପାଇଁ ଥଣ୍ଡା ପାଇଁ ହ୍ୱାଇଟ୍ ଚୁନ ଲଗାନ୍ତି ଆଉ। ଅ, ଆଉ
ତୋମେ ସେ ଯୋଉ ସାଇଆ ମନ୍ଦିର ରୋଡା ରେ ରହୁଛ ନା?
ହଁ ସାଇ ମନ୍ଦିର ଆଗକୁ।
ଆଚ୍ଛା ଆଚ୍ଛା ତୋମର ସେଠି କଣ ରେଣ୍ଟ ରହୁଛ ନା ନିଜ ଘର?
ନାଇଁ ନିଜ ଘର ଆଗରୁ ରହୁଥିଲି ପୁରା ଭିତରେ ରହିଥିଲି। ତାପରେ ଏବେ ହିଁ ଜାନୁଆରୀରେ ଗଲି ସରସ୍ଵତୀ ପୂଜାରେ ଯାଇଥିଲେ।
ଆଚ୍ଛା ଆଚ୍ଛା ହଁ ସେଇପଟ ସାଇଟ୍ ରେ ଚି ରୁହନ୍ତୁ ଯୋଉ ଶୁଚିସ୍ମିତା କୁ ଜାଣିିଚ?
ମାନେ ଜାଣିଥିବି ବଟ୍ ମାନେ ମନ୍ହ ପଡୁନି ଏବେ।
ଯୋଉ ରୁ ପାଲିଘରୁକୁ ମଝିରେ ଯାଏନି, ମାନେ ମୁଁ ଯେତେବେଳେ ଅସୁବିଧା ଥିଲି ସିଏ ଯିବା ଆସିବା କରୁଥିଲା।ତା ହାତ ତାର ଭଲ ସାଙ୍ଗ ଥିଲେ ଜାଣିଚ?
ମାନେ ବେଶୀ ମୋଟା ନୁହଁ, ବେଶୀ ମୋଟା ନୁହଁ ବେଶୀ ପ ତଳା ନୁ ମିଡିୟମ୍ ତ।
ହଁ ହଁ ଟିକେ କଲର୍ କ
ଏ କମ୍ ଟିକେ ହଁ ହଁ ବୁଝିଲି ଦେ କିଛି ହଁ ବା ଜାଣି
ହଁ ସେ ତାଙ୍କ ଘର ବି ସେଇ ସାଇ ମନ୍ଦିର ପାଖରେ ସେଇ ରୋଡ୍ ରେ ହୁଁ। ସିଏ ବି ସେଇ ରୂପାଲି ଘର ପଛପଟେ ରହୁନଥିଲେ କି ସେ ଗଳିରେ ରହୁଥିଲେ ରେଣ୍ଟ ରେ
ସେ ଦିଦି ହେରିକା ବି ର-ରହୁଥିଲେ ଆଗରୁ। ସେ ପାଖାପାଖି ଏବେ ଜାଣିନି ମୁଁ ତ ଛାଡି ସାରିଣି ଆଉ। ଏବେ କଥା ଜାଣିନି ତାଙ୍କର।
ଆଚ୍ଛା ଆଚ୍ଛା ହଁ ସଂସ୍କୃତି ବି ରହୁଥୁଲା। ହଁ ତୋମେ ଆମଠୁ କେତେ ଜୁନିୟର୍?
ଗୋଟେ ବର୍ଷ ସାନ ମୁଁ।
ଗୋଟେ ବର୍ଷ ସାନ।
ହଁ।
ଆଚ୍ଛା ଆଚ୍ଛା। ସ୍କୁଲ୍ ସୁ ସ୍କୁଲ୍ ଟାଇମ୍ କେତେ ଭଲ ଥିଲା ନା, ଆଉଥରେ ସ୍କୁଲ୍ ଯିବାକୁ ଇଚ୍ଛା ହଉଛି?
ହଁ ସତରେ ସ୍କୁଲ୍ ଟାଇମ୍ ଟା କେତେ ଭଲ ଥିଲା ।ଏବେ ଗୋଟେ ସବୁ ସରିଯାଉଛି ଜଲଦି ଜଲଦି। ଏବେ ବର୍ଷ ହିଁ କେତେ ସରିଯାଉ ଜଣା ପଡୁନି।
ହଁ ବା ଏବେ ଦୁଇ ହଜାର ପଚିଶ ପଚିଶ ଷ୍ଟାର୍ଟ ହେଇଥିଲା ଆସିକି ଛବିଶ ସରିବାକୁ ବସିଲାଣି।
ସେଇବା ମାନେ ଏବେ ସତରେ ମାନେ କେମିତି ମାନେ ସରିଯାଉଛି ଦିନ ଗଡା। କିଛି ଜଣା ପଡୁନି ସ୍କୁଲ ଭାବୁଥିଲି, କେତେ ବଡ ହେଇଯିବ ଜଲ୍ଦି ଜଲଦି ଭଲ।
ହଁ ବା ଏବେ ଭାବୁଛି ଭାଇ ମୁଁ କେମିତି ଛୋଟ ଏବେ ମତେ। ଛୋଟ ପିଲା ହେବାର ଅଛି।
ସ୍କୁଲରେ ମାନେ କେତେ କିଛି ଟେନସନ। ଥିଲା ମୋର ଖାଲି ଟିକେ ଡର ଥିଲା ସ୍କୁଲ ମାନେ ତିଉସନ ଏକ୍ସମ୍ ମାର୍କ ବାହାରିଲେ ମତେ ସେଗୁଡା ଟିକେ
ହଁ ମୁଁ ସେତିକି ବି ଡରୁ ନଥିଲି ମୋ ଯାହାବ ଦେଖାଯିବ ମୁଁ ମୋର ଆମେ ଲାଷ୍ଟ ବେଞ୍ଚରେ ବସିକି ମଷ୍ଟ ମଜା କରୁଥିଲ ଯୋଉ ରତି କାନ୍ଧ କରଛି।
ହଁ ହଉ ହଉ ଭାଇ ତାଙ୍କୁ କଥା କନା
ଭାଗବନେ ସିଏ ଆସିକି ଖାଲି ଭାଇବ୍ରେସନ ହବ।ତୁ ତୁ ତୁ ତୁ ତୁ ଆଉ ତାଉ ଆଗରୁ କିଛି ଦରକାର ନାଇ। ତୁ ତୁ ତୁ ତୁ ସି ଆସିବେ ମାନେ ମୋ ପାଖକୁ ଆସିବେ, କହିବେ ମୋ କ୍ଲାସ ବସିବାରେ ଯଦି ଅଛି ପାଟି ଚୁପ କରି ବସିବ। ବାହାରିବାକୁ କିଛି ଅପସନ୍ ବି ନାହିଁ।
ଏ ହଁ ବା।
ବାହାରିବାକୁ କିଛି ଅପସନ୍ ଥାଆନ୍ତା କି? ଆପଣ କ୍ଲାସ ରୁ ବାହାରିକି ପଳାନ୍ତି ତାଙ୍କ କ୍ଲାସ ଆମ କ୍ଲାସ ଟିଚର ଥିଲେ। ପୁରା ସଖାଳୁ ସଖାଳୁ ଆସ। ସେ କିଏକି ତାଙ୍କ ମୁହଁ ଦେଖିବ ଓ କି ବେକାର ଜୀବନ ଚାଲିଥିଲାମ ।
ମଜା କରୁଥିଲୁ ଆମେ। ଆଉ ତାଙ୍କ କ୍ଲାସ ଆଉ ସୁ ସୁଖଲତା ଗୁରୁମା ଯିଏ। ସାହିତ୍ୟ ପଢଉଥିଲେ ଓହ ତାଙ୍କ କ୍ଲାସରେ କି ନିଦ।
ତ ସିଏ ତ ଖାଲି ପ୍ରବଚନ ମାରନ୍ତି।
ହଁ ଅ ତା କଉ କ୍ଲାସ ମତେ ଯେମିତି ନିଦ ଆସେ, ମତେ ଲାଗେ କଣ କହିଲ କୋଉ ଜନ୍ମରେ ମୁଁ ଶୋଇ ନଥିଲି, କୋଉ ଜନ୍ମରେ ଶୋଇ ନଥିଲି ଏବେ ଆସି ଶୋଉଛି।
ଯାହାଉ ଦଶମ ଶ୍ରେଣୀରେ ତ ଯାଆନି ନିଦ ଲାଗେ, ମାନେ ବହି ଟା କୁ ଜଷ୍ଟ ଏମିତି ଦେଖିଲେ, ଏତେ ନିଦ କୁଆଡେ ପଳେଇ ଆସେ ମୁଁ ଜାଣିପାରେ ନା।
ହଁ ବା ସିଏ। ମାନେ ସିଏ ମତେ ମାନେ ମୁଁ ସ୍କୁଲ ଟାଇମରେ ଟିକେ ବେଶୀ ଦୁଷ୍ଟ ହେଇ ଯାଇଥିଲି। ମୋର କଣ ଥିଲା କହିଲ ମୁଁ ଛୋଟବେଳେ ମତେ ବହୁତ ରାଗିଙ୍ଗ କରୁଥିଲେ ହେଲା। ମୋ ସିନିୟର୍ ମାନେ, ଆଉ ମୋ କ୍ଲାସମେଟ୍ ମାନେ, ହଁ ମୁଁ କାହାକୁ କିଛି କହୁନଥିଲି। ତାହେଲେ ମୁଁ ବହୁତ୍। ମାନେ କଣ କହିଲ ବୁନ୍ଦୁସା ପିଲା ଥିଲି ମାନେ କାହାକୁ କିଛି କହୁନଥିଲି।
ଓ ଏମତି ଯୋଉମାନେ ଥାଆନ୍ତି ଟିକେ ବଡ ହେଲା ପରେ ପୁରା ମାନେ ସବୁ ମାନେ ସିଏ ହିଁ ସବୁଠୁ ପୁରା ଚାଲାକ ହେଇକି ପୁରା ବାହାରେ ହଁ
ମୁଁ ଯଦି କାହାକୁ କିଛି କହିବି ମାନେ। ଟିଚର ନିଶ୍ଚିନ୍ତ ତାଙ୍କୁ ଗାଳି କରି। ମତେ ବି ବାଡ଼େଇବେ। ଅ ମ ମତେ ଜିନିଷ। ମତେ ତ ଡର ଥିଲା ସେମାନେ ଗାଳି ଶୁଣିବେ ସେମାନେ ମାଡ଼ ଖାଇବେ ମୁଁ ସେମାନଙ୍କ ପାଇଁ ହଉଥିଲି। ହେଲେ ସେମାନେ ମତେ ବହୁତ ହଇରାଣ କରିୁଥିଲେ ମୁଁ। ମୋ କେକ ବି ଫୋପାଡି ଦେଲେ ମାନେ ଏତେ ବୁଲି କରନ୍ତି। ମୁଁ ମୁଣ୍ଡ ଗରମ। ମାନେ ମୁଁ ସିକ୍ସ କ୍ଲାସ ରେ ଚେଞ୍ଜ ହବାକୁ ବହୁତ ଟ୍ରାଏ କଲି। ହେଲେ ମୁଁ ସେମିତି ହେଇଯାଇଥିଲି। ସବୁ ଟିଚର ମାନଙ୍କ ସାମ୍ନାରେ ଭଲ ଆଉ ସବୁ ପିଲାମାନଙ୍କ ସହିତ ମାନେ ବୁ ବୁଲି କରିବାର ଗୋଟେ ପିଲା। ଏଇ ଦେଲି ସେଭେନ୍ଥ କ୍ଲାସ। ରଜରେ ପୁରା ମୋର କମବ୍ୟାକ ହେଲା ମତେ ଯିଏ ଯାହା କହିଲ ମୁଁହରେ ବଜେଇଦେଲି।
ହିଁ ହା ହା ଆମେ ତ ମାନେ ମୁଁ ମାନେ କହିବାକୁ ଗଲେ ଆମ ସିନିୟର ଭିତରେ ସେଇ ରୂପା ଦିଦିଙ୍କ ସହିତ ହିଁ ତାଙ୍କ ସହିତ ବହୁତ କ୍ଲୋଜ। ତାଙ୍କ ଭିତରେ ଯେ କି ଆମେ ଅନେକ। ଏମିତି ତାଙ୍କର ମର ପୁରା ବସିଥିବୁ ମାନେ ମାନେ ସ୍କୁଲ ଟା ସାରା ଏମିତି ମତେ କୋଉ ପିଲା ନଥିବେ ତାଙ୍କ ଆ--। ଆମେ କଥା ହେଇନଥିବୁ। ହଁ ମେ ପୁରା ଇଏ ସେତ ଆରେ ଚକର ଚାଲିଛି ତା ସହିତରେ ଚକର ଆମର ଚାଲିଥିବ ସିଏ ସିଏ ତମ ବ୍ୟାଚ ବିଷୟରେ କହିବେ ମୁଁ ଆମ ବ୍ଯାଚ ବିଷୟରେ କହିବି ତାଙ୍କୁ। ଙ୍କୁ।
ଆଉ ଆମେ ଦି ଜଣ ରୁ ରୂପାଲିର ମୋର ପଛରେ ଆମେ ଯେତେବେଳେ ଦିଟା ବେଞ୍ଚ ଲାଷ୍ଟ ଦିଟା ବେଞ୍ଚ ପୁରା ଆମେ ଗୋଟେ ଗ୍ରୁପ ଥିଲୁ ମୁଁ ରୂପାଲିି ସୁଚି ସ୍ମିତା ଆଉ ଶୁଭଶ୍ରୀ ସେଠିକି ଯାଆନ୍ତି। ତିବ ଯଦି ଶୁଭଶ୍ରୀ ମିଶ୍ର। ହଁ ସିଏ ଆଉ ସୁଚିସ୍ମିତା ଗୋଟେ ପିଲା ଥିଲା ଆଉ ଗୋଟେ ଶୁଭ୍ର ସେ ବଗିଆମେ ତାକୁ ଡାକୁ କଣ ତା ନାଁ ଟା ମୋର ମନେ ନାହିଁ ଅବଶ୍ୟ। ନୂଆ ପିଲାଟା ଆସିଥିଲା ହେଲେ ଆମର ଭଲ ସାଙ୍ଗ ହେଇଗଲା ସିଏ ଅଙ୍କିତା ଆଉ ପୂଜାର୍ଚ୍ଚନା ବାସ୍ ଆମେ ଏଇ ଆଠ ଜଣ ଗୋଟେ ଗୋଟେ ଗ୍ରୁପ ଥିଲୁ। ଆମେ ପୁରା କିଏ କୋଉଠି କଣ ଗଲା? ଆମେ ଡିସକସନ କରିବୁ ଯେମିତି ଆମର ଥ୍ରୁରୁ ଆମେ ହଉ ଯେଉଁ ଗଭର୍ଣ୍ଣମେଣ୍ଟ ଏମାନେ ହେଉଛନ୍ତି ଆମର
ବାସ୍ ହ ଆମେ ଚଳଉଛେ ନା ତ ସବୁ ବିଷୟରେ କହିବ ଡିସକସନ ହବ।
ହଁ ଆମ ଆଉ ମୁଁ ତ ତାଙ୍କ ଭିତରେ ହେଡ଼୍ ଥିଲି ମାନେ କଣ କହିଲ ଯିଏ ଯାହା କହିବ ମାନେ ଗୋଟେ କାହା ମନ ଦୁଃଖ ହେଲା କି କଣ କହିଛି? ମୁଁ ଯିବି ତା ବଜେଇକି ଆସିବି ଏ ମୁଁ ଉପରେ ଆସ ତଳେ ଡନ ଟାଇପର ଥିଲି। ଖରାପ ହେଇଯାଇଥିଲା ମତେ କିଏ କଣ କହିଲା ମାନେ? ମୁଁ ଯିବି ଖାଲି ତାକୁ ଶୋଦିବି କାହିଁକି ମତେ ଫାଷ୍ଟ ରୁ ବହୁତ ବୁଲି କରିଥିଲେ। ତ ମତେ ସେ ବେଞ୍ଚ ଟା ନେବାର ପ୍ରିୟ। ତ ହଁ ସେ ଟାଇମ ରେ ବହୁ ବହୁତ ଆମେ ମୁଢି ଖାଉ ଲାଷ୍ଟ ବେରେ ବସି ଆମ ଘରୁ ଆସେ ମସଲା ମୁଢ ଆମର ଜଣେ ଦାଦା ବାଲେଶ୍ଵରରେ ରୁହନ୍ତି।
ହଁ ହଁ।
ସେ ମସଲା ମୁଡି ପଠାନ୍ତି। ଆସ ଆମେ ମୁଁ ନେଇକି ଯିବି ଜରିରେ ଆମେ କଣ କରିବୁ ଦିଟା ଜରି ନେଇକି ଯିବି ଗୋଟେ ଆଗ ଜରି ପିଲାଙ୍କୁ ଦେବି ଆମେ ଗୋଟେ ଜରି ଧରିବୁ। ସମସ୍ତେ ମସ୍ତ ଖାଇବୁ ଲାଷ୍ଟ। ବସିକି, ବସିକି ଯେତିକି ଖାଇବୁ ସେତିକି ତଳେ ବୁଣି ହ।
ହଁ ମଝିରେ ଆମେମାନେ ଆମର ବି ସେଇ ରସୁଣ ଖଟା ଯୋଉ ମିଳେ ସେଇ ପାଉଚ ମେଞ୍ଚେ ପୁରା ଏମିତି ସବୁ ଆସିବ ମାନେ ଏତେ ମାନେ ଆମେ ଏତେ ପଛରେ ବେଞ୍ଚରେ ଆମେ ବି ପୁରା ପଛରେ ବସିବୁ ସେ ପୁରା ତଳ ଆଉ କିଛି ନଥିବ ଏତେ ସାରା ପ୍ୟାକେଟ ସବୁ କୁୁରକୁରି ଚିପ୍ସ ହଉ କି ଯାହା ଯୋଉ ମଝିରେ ଷ୍ଟିକ୍ ଯୋଉ ଏତେ ପୁରାୁ ମଝିରେ ଆମର ମନେ ଅ ମୁଁ ଯେତେବେଳେ ତେନ୍ଥ ପଢୁଥିଲି ସେ ଟାଇମ୍ ରେ ଲାଷ୍ଟ କୁ ସେମାନେ ବ୍ୟାଗ୍ ଚେକିଙ୍ଗ ହେଲା ମାନେ ସେକ୍ୟୁରିଟୀ ମାନେ ଆଗରୁ ପୁରା ଷ୍ଟାର୍ଟିଂ ରୁ ସେ ବ୍ୟାଗ୍ ଚେକ୍ କରିବ ତାପ ତା ପରେ ମାନେ ପଏଣ୍ଟ୍ରି କରିବ। ମାନେ ଏତେ ପିଲା ପୁରା ପୁରା ଫୁଲୁ ପୁରାମାନେ ଯୁଆଡ ଯିବ ଖାଲି ଷ୍ଟିକ୍ ଜରି ଆଉ ବିଦ୍ୟାଧର ଗୁରୁଜୀ ତ ବେଶୀ ସେଇଗୁଡା ଦେଖନ୍ତି ଆଉ ।
ହଁ ସିଏ ତ ଆସି ସେ ଭାରି ସ୍ୱଚ୍ଛତା ମେଣ୍ଟେନ କରିକି ରୁହନ୍ତି।
ସିଏ ଗୋଟେ ମାନେ ଯେତେବେଳେ ରିସେସ୍ ହେଇତିବ ଗୋଟେ ବାଡିରେ ଧରିକି ସବୁଆଡେ ବୁଲିବେ। କୁହ ପିଲା ସିଏ ପୁଣି ଆମର। ମାନେ ସେକ୍ସନରେ ସବୁ ଯୋଉ ଥାନ୍ତି ସବୁ ଗୋଟେ ସମ ପଳେଇ ଆସିଥିବେ ନା କପଲ ହେଇକି ସବୁ ସବୁ ସିଏ ଆମର ବି ଆଉ ସି ସେ ସେକ୍ସନ ଟା ଉପରେ ଥିଲା ଆଉ ଏ ସେକ୍ସନ ଟା ତଳେ ଥିଲା। ତ ଆମେ ସେଥିପାଇଁ କା ହାଏସ ଏ ପିଲାମାନାନଙ୍କ ସହିତ ମିଶେଇବା ପାଇଁ ଯିବୁ ସିଏ ମାନେ ପୁରା ବିଦ୍ୟାଧର ଗୁରୁଜୀ ଅନେଇକି ବସିଥିବେ ଉପର ପିଲା ଯଦି କିଏ ତଳୁକୁ ଆସିଲା କି ତଳକୁ କିଏ ଉପରକୁ ଗଲା।
ସେଇ ଜିନିଷ ଟା ମତେ ଭାରି ରାଗ ଲାଗେ ଆମର ଯେତେବେଳେ ଟେନ୍ଥ ସେପଟେ ହେଇଥିଲା ମୁଁ ଯେତେବେଳେ ଏଇଟଥ୍ ରେ ପଢୁଥିଲି। ପୁରା ଫ୍ରଣ୍ଟ ଫ୍ରଣ୍ଟ ହେଇଯାଇ ଥିଲା ଆରେ ତେଁଥ ପିଲାଙ୍କ ପାଖକୁ ଯଦି କିଛି ଗୋଟେ କାମଥିବ ତମେ ଯାଇପାରିବନି।
ସେଇ ବା ମାନେ ସେମିତି ସିଏ ପୁରା ଏମିତି ଜଗିକି ବସିଥିବେ ମାନେ ଆମେ ଆମ ଆମରି ସାଙ୍ଗ ମାନଙ୍କ ସହିତ ବି ଆମେ ମିଶିବାନି ମାନେ ଏଟା
ବହୁତ କରିଦେଲେ ମାନେ ତମେ କଣ ଏ ସେକ୍ସନ ପିଲାଙ୍କ ସହିତ ମିଶିପାରିବାନି ଯେ ସେ କଣ ପାପ କରିଛନ୍ତି ତାଙ୍କୁ ଆଇସିୟୁଲେଟେଡ କରିକି ରଖି
ହଁ ସେମାନେେ ବିଚାର ଗୋ ତାଙ୍କର ଗୋଟିଏ ଆମେ ବି ସି ସେକ୍ସନ ଗୋଟେ ଆମର ପୁରା ପାଖା ପାାଖି ଥିଲେ ଆମର ପୁରା ମସ୍ତ୍ ଚାଲିଥିଲା ଏ ସେକ୍ସନ ପିଲା ଗୁଡା ପଛରେ ଥିଲେ ମାନେ ତଳେ ଥିଲେ।
ହୁଁ ସ୍କୁଲ ଟାଇମରେ ସ୍କୁଲ ପିଲାଙ୍କ ସହିତ କଥା ହବାକୁ ମୁଁ ଇଛା ହଉନି ଏବେ ଆସି ସାରିଲା ପରେ ସ୍କୁଲ ଜିନିଷ କୁ ଭାରି ମିସ୍ ହୋଉଛି।
ହଁ ସେତେବେଳେ କେତେ ଜଲଦି ଯାଏ ଟେନସନ୍ ଯିବ ସରିଲା ଏମତି ଭାବୁଥିଲି ଏବେ ଏବେ ଓଲଟା ମାନେ ସେଇ ଦିନ ଓଡା ସତରେ ସେଇ ଦିନ ଓଡା ଫେରି ପାଇବନି
ହଁ ତମେ କୋଉ କଲେଜରେ କରିଥିଲ ତମ ଇଲେଭେନ୍ ଟଲ
ଇଲେଭେନ୍ ଟଲ ମୋାନେ ଚୁପିଟାର ଥିଲା।
ଓ ଜୁପିଟର ଥିଲା। ହଁ ବଢିଆ କଲେଜ ଟା ତ ସେଟା କେତେ ପରସେଣ୍ଟ ରଖିଥିଲା ତମେ ଟ୍ୱେଥ ରେ
ମୋର ଏଟି ଫୋର୍ ଓ ତ୍ୱେନ୍ଥ ରେ ମୋର ସେଭେନ୍ତି ନାଇନ୍ ପ ପରସେଣ୍ଟ
ଆଚଛା ଆଚ୍ଛା ଜୁପିଟର ଟା ତମେ କଣ ହଷ୍ଟେଲ ରେ ରହୁଥିଲ।
ନା ନା ଏଇ ଦିବା ଆସିବା କରଥିଲି ନୟାପଲିରେ ଓମେନ୍ସ କ୍ୟାମ୍ପସଟାରେ ଆଉ।
ଆଛା ଆଛା ହେଟା ତ ବହୁତ ବଡ ଇଏଟା
ହ ତାପରେ ଏବେ ବି ଚିମଗଲେଛି
ଏବେ କୋଉ କଲେଜ
ବିଜେପି ଗଲେଛି
କଣ ପଢୁଛ?
ମୁଁ ଇଲେକ୍ଟ୍ରୋନିକ୍ସ ଟେଲିକମ୍ୟୁନିକେସନ୍ ଇଞଜିନିୟରିଂ ସେଲ୍ ଫାଇନାନ୍ସି କୋର୍ସ ଗୋଟେ କରିଛି।
ଆଚ୍ଛା ଆଚ୍ଛା ହଁ ସେଇଥିରେ ଗୋଟେ ମୋର ଗୋଟେ ସାଙ୍ଗ ଜଏନ କରିଥିଲା ବାକି ଛାଡିଦଲା ଶୁିଲ ଟାଇ ହେଇଗଲାଣି
ହଁ ହଁ ହଉ ହଉ।